ଉମ ଯାଇଥିଲୁ।
ହଁ ଯାଇଥିଲି ପା।
କଲେଜରେ କଣ କଲୁ ଆଜି, ପଢାପଢି ନା କଣ?
ହୁଁ ନା କ୍ଲାସ ଦେଲି ଆଉ ଦିଟା କ୍ଲାସ କଲି। ସେଟୁ କ୍ୟାଣ୍ଟିନରେ ପୋହ ଆଉ ଗୋଟେ କରିବା ପାଇଁ ଦେବେ ବହେ ଖରା ସାଇକେଲରେ ଯାଇଥିଲୁ, ଆଇଲା ବେଳେ ଆଉ ବଞ୍ଚି ନଥାନ୍ତି।
ଓହୋ ଆଉ ମାଣ୍ଟା ଝାଲ ମଟର ଖାଇଲ।
ହୁଁ ମାଣ୍ଟା ଝାଲ ମଟର।
ତା ଝାଲ ମଟର ଆଜି ଆଉ ବନଉଛି କିରେ।
ହୁଁ ହୁଁ।
ହଁ କଲେଜ ଯାଇନି ସେ ଜାଣିନି କିଛି ଆଉ।
ବନଉଛି ଟିକେ ରହ ବାଗେଇ କଥା ହବୁ ଆଁ କି କିଛି ନାଁ ଫାଁ ଧରିବୁନି ହେଲା।
ହଉ ହଉ।
ଟିକେ ରହ ମୁ ସାର୍ଟଟା ପିନ୍ଧିଦିଏ।
କୁଆଡେ ଯାଆନି ଯୋଉ ହଟସ୍ପଟ ନେଇକି କଥା ହେବୁ ନା କଣ।
ଆରେ ଆରେ ମୁଁ ହଟ୍ସପଟ ନେଇ କଥା ହଉଛି, ହାଲୋ।
ହୁଁ।
ହଟସ୍ପଟ ନେଇ କଥା ହଉଛୁ, ହଟସ୍ପଟ ନେଇ କ
ନା, ନା। ତା ନିଜ ନିଜ ଡାଟା।
ଭଲ।
ଆଉ ଆର୍ ତୁ ଯେତେବେଳେ ସେଠିକି ଯାଉ ଝାଲ ମଟର ଖାଉ?
କେତେଥର ଯାଇ ଝାଲ ମଟର ଖାଇଛୁ ସମସ୍ତେ।
ହୁଁ, ହୁଁ। ତୋମାନଙ୍କ ସହିତ ତୋ ସହିତ ଯାଇନି ଚୁନହରିଆଙ୍କ ସହିତ ଯାଇ ଖାଇଛି।
ଓହୋ। ଯୋଉ ହେଲା।
ହ୍ୟାଲୋ।
ମୁଁ କହିଲି ଏଇ ଯୋଉ ଖନାଟା ମ ଆମ ଆମ କ୍ଲାସ ର ଥିଲା। ହେଲା।
ହ୍ୟାଲୋ।
ତୋର ଯୋଉ ଖନା ଟା ଆମର ଥିଲା ଆମ କ୍ଲାସ ରେ। ହ୍ୟାଲୋ।
ହଁ, ଟିକେ ଟିକେ, ରହ ଲାଇନ୍।
କଲ ଟା କଣ ବେକାର କରିବୁ ନା କଣ? ହାଲୋ।
କଣ କିରେ କଣ ହେଲା ହୁଁ?
ଆ ଯୋଉ ଫାଷ୍ଟ ଯୋଉ ସଟା ଦିନ ଟିକେ ଅସୁବିଧା ହେଲା ତ ସେଥିପାଇଁ।
ସାର୍ ଟା ପଛେଇ ପିନ୍ଧିବ କଥା ହୋ କଲ ଲାଗିବ ହେଲୋ।
ଏ କଥା ହୋ।
କହରେ ଆଉ ଖାଇନି ତରକାରୀ।
ଖାଇନୁ ତୁ, ମୁଁ କହିଲି ଖାଇନୁ?
ନା ପା ଖାଇନି। ତରକାରୀ ଟା ହେଇନି ମାନେ ଦେଖୁଛୁ କେତେ ଟାଇମ ହେଲାଣି ତଥାପି ଆମର ତରକାରୀ ହେଇନି।
ସେ କଣ କରୁଛନ୍ତିି କି?
ସକାଳେ ତୁ ହେଲେ ଦି ଦିତୁହା ଖାଇ ସାରିଲୁଣି ନା?
ଆଉ ଦିଥର ଖାଇସାରିଲିନି। ତିନି ଥର କହିଲା କଥା, ସକାଳେ ପିଠା ଆଁ
ଆମ ସାର କୁଠି ଫରକୁ ଯାଉଛି।
ସଚିନ ହେରିଆ ଏ ଯୋଉ ସରି ସେମାନେ ଖେଳୁଛନ୍ତି ପରା।
ହଁ ପା ସେଇଠି ଯାଉଛି।
ପଇସା ପଇସା ର ଉଡେଇବା ଉପରେ ଅଛନ୍ତି ଲୋକ।
ହୁଁ।
ଆଧୀ ଖାଲି ଉଡୋଉଚନି ପଇସାଉରା କୁ।
ହେଆ କୁ ଏଇ ପଇସା ରୁ ଲଗେଇଛନ୍ତି କିରେ?
ଆଉ କୋଉ ପଇସାରୁ, ତା ଜଳଖିଆ
ଆଉ କହ।
ଖାଲି ଜଳଖିଆ ନାଦିକି ଖାଉଛନ୍ତି ଦି ଦିନ ହେଲା।
ହୁଁ।
ହୁଁ। କହୁଚନ୍ତି ହାପି ହେଇକି ତୁ କହୁଛନ୍ତି ତୁ କିଛି କରୁନୁ
ଉଁ ହୁଁ।
ଆଉ କଲେଜରେ ଆଉ ମାନେ କେନୀ କ ପାଠ ପଢା, କେମିତି କଣ ଚାଲିଛି କଲେଜରେ?
ଯେମତି ଚାଲେ ସେତି ଚାଲଛି।
ବହିରା ଆଣିଲୁ ତାଠୁ?
ବହିରା ନାଁ ଆଣିନି ପା ବହିରା।
ହାଲୋ, ହାଲୋ।
ହଁ।
କହିଲି ବାହାରେ ବସ, ହେଟି ବସନି ଏଟା ସିଲେସନ୍।
ଚିଲି ପନିର ରେ। ନା, ମୁଁ ସେମାନେଙ୍କୁ କହିଦେଇଛି ଠେରିଗଲେ।
ହୁଁ, ଡରିଗଲେ।
ହୁଁ।
କହିଲି ବହିରା ଆଣି ତାଠୁ ପଢିବୁ ତାଠୁ ଆଉ।
ହଁ ତାକୁ ମାଗିକ ଆଣ, ହେଇ ତୋର ଆଉ କେତେଟା ଖଣ୍ଡେ କଲ ଅଛି କିରେ?
ମୋର ହିଷ୍ଟ୍ରି ଟା ଅଛି, ହିଷ୍ଟ୍ରି ଟା ତୋର ନେଇଯିବୁ?
ହଁ, ହିଷ୍ଟ୍ରି ନେଇଯିବି।
ହିଷ୍ଟ୍ରି ଟା ମୋ ପାଖରେ ଅଛି, ଲିପୁନ ପାଖରେ ଥିଲା ପରା ହିଷ୍ଟ୍ରି ବହି ଟା।
ଲପୁନ ପାଖରେ?
ଦେଖିଲୁନୁ ବହିରା ଆଉ ନାହିଁ ତ, ମୋର ଖାଲି ହିଷ୍ଟ୍ରି କୁ ଆଉ ଆନ୍ଥ୍ରୋପୋଲୋଜି ଅଛି।
ଉଁ ମୁଁ ଆନ୍ଥ୍ରୋପୋଲୋଜି ନେଇନି।
ହଉ, ମୋ ପାଖରେ କିଛି ବହି ନାହିଁ, ଖାଲି ହିଷ୍ଟ୍ରି ଟା ଅଛି, ଯଦି ହିଷ୍ଟ୍ରି ଟା ଦକାର ହେଲା ମାଗିବୁ। ଆଉ ଯୋରା ବହିରା ରଖୁଚି ସବୁ ଆଉ, ଓଡିଆ ଫୋଡିଆ ରଖୁଛି ସବୁ।
ହିଷ୍ଟ୍ରି ଟା ଦବୁ।
ହଉ, କଁ ପଢା ପଢି ଷ୍ଟାର୍ଟ ହେଲାଣି କେତେ? ଆଁ, ନା ଏରା ନାଇଁ, ଏରା ଆଣିବୁହେରି ଏଇ ଯୋଉ ଲାଇବ୍ରେରୀ ରୁ।
ଓ ହଉ। ଏଇ ସାର୍ ଟା ହେଟା ନ ନେଲେ ପାଟି କରୁଛି ତ।
ଓହୋ। ହଁ ଏଇ ସାର୍ ଟା ପାଟି କରରେ, ଯଦି ବହି ଫହି ଆଣ ନଥିବ ପାଟି କରିବ, ଘରେ ଦିଜଣ ଯାକ ଦେଖ, ନହେଲେ ଜଣକା ଗୁଟେ ଗୁଟେ ବହି ଆଣ।
ଉ ହୁଁ ହୁଁ।
ଏ ଚନ୍ଦାମୁଣ୍ଡିଆ ସାରଟା ପଢୁଛି ତ?
ହଁ ହଁ ସେ ଯା
ହଁ ହଁ ମାର୍ତେ ଏଟା ଟିକେ ହେଇଟା
ନାଁ, ଏଜୁକସନ ନେଇଁନି କି ଆନ୍ଥ୍ରୋପୋଲୋଜି ବି ନେଇନି।
ଆ କଣଟା ତାଳେ ଏଟେ ତିରିଶ ମାର୍କ ଆସିଥାନ୍ତା ସେଇଥି
ମୋର ମାର୍କ ଆଇବନି କିିରେ?
ଆସିବ ପାସ୍ ହେଇଯିବୁ ଜେ, କିନ୍ତୁ ହେଠୁ ଅଧିକାଟିକେ ମାର୍କ ଆସିତାତା ଆଉ ଟିକେ। ଜଷ୍ଟ ଟିକେ ସପୋର୍ଟ ଭଳି ଲାଗିଥାନ୍ତା ଆଉ।
ହୁଁ ହୁଁ।
ଚଳିବ ସବୁ ସବଜେକ୍ଟରେ ପାସ୍ ହେଲେ ଗଲା।
ଫୁଲ ମାର୍କେ ତେ ଅସିନା?
ଫୁଲମାର୍କେ ଦେଖିବାର ନାଇଁ ସବୁ ସବଜେକ୍ଟ ରେ ଜିନ୍ତି ପାସ ହବ ସେଇଟା ଦେଖିବୁ ଫୁଲ ମାର୍କ ଅସିଥାନ୍ତା ନା କଣ?
ହେ ହିଏ ପାସ କଲା କିଏ କହିଲୁ ଇଏ?
ହୁଁ ହୁଁଁ। ସବୁ ସବଜେକ୍ଟାରା ଟିକେ କଭର କରିକି ଭଲସେ ଲେଖି ଦେଲେ ପାସ୍ ଭଳିଆ ମାର୍କ ଆସିଲେ ହେଲା। ନାମ ନବୁରେ ନାମ ନବୁ ପରିକ୍ଷା।
ଆଉ କେତେ?
ବର୍ଷଟା ଜାକ ଏଇନା ତର ପଳେଇବ ଦ୍ଵାଦଶ ଶ୍ରେଣୀରେ ଆଉ।
ହୁଁ। ଏ ଟୁଲୁ ଫୁଲୁ ଲାଗିନି ଜେ ଇଆଡେ ସିଆଡେ କାମ କରିକି ଭଲ ଲାଗୁନି।
ମୋ ସାଉଣ୍ଡ ୟାଡେ ଶୁଭୁଚି।
ଟୁଲୁ ଟୁଲୁ।
ଆଉ କଣ ତା ତ ଅଜାଘର କାଲି ପକେଇଲେ ଯୋଉ ଛାତ ପକେଇଲେ?
ହୁଁ ଛାତ ପକେଇଲା ପରେ ଗୁଟେ ଆଁ
ହଁ କହ?
କହିଲି ଛାତ ପକେଇଲା ପରେ ଗୋଟେ ଗ୍ରେଡ଼ିଙ୍ଗଂ କରନ୍ତି ହେଟା ଆଜି କରିଥିବେ?
ହୁଁ।
କଣ କହୁଥିଲୁ କହ?
କହିଲି ହେଇ ଆସିଲାଣି କି ଚନ୍ଦା ହେଇକି?
ନା ଦେଖିନି ତାକୁ ତାଙ୍କର ତୁଲଟା ହେଁଲା କି?
ତାଙ୍କର କାମ ଲାଗିଥିବ ଗଁ ସୁଥିବ କଥା
ହଁ ବା ତାଙ୍କର ଟୁଲଟା ହିଁ ଲାଗିଛି। ଲଣ୍ଡା ହେଇଯିବ ଆଉ ଲଣ୍ଡା।
ଆରେ ଚା ଆମ ଚ୍ୟାନେଲଟା ସସକ୍ରାଇବ କରିଦେବୁ ତମ କଲେଜ ସାଙ୍ଗମାନଙ୍କଠୁ।
ହଉ।
ଏହା ସସକ୍ରାଇବ କରିଦଲେ ଟିକେ ଜଲଦି ହବ ଚିପକେଇଦେବୁ ତ ସାଙ୍ଗର ଉ ଉପର ସାହିଠେ ତ ସାଙ୍ଗଗୁରା ଜଉରା ମ।
ହୁଁ।
ତାଙ୍କଠୋଉ ମୋବାଇଲ ନେଇକି ଏବେ ସସକ୍ରାଇବ ମାରଦବୁ ସବୁରାକ ତାହେଲେ।
କିଛିଟା ତ ସ କରିଛନ୍ତି ଆଉ କିଛିଟା କରିନାହାନ୍ତି ଆଉ।
ଯଦି କିଏ କରୁନାହାନ୍ତି ମାଧବ ଦୁଇଟା
ହୁଁ। କେତେ ଖଣ୍ଡେ ସସ୍କ୍ରାଇବି ହେଲାଣି?
କଣ?
କହିଲି କେତେ ଖଣ୍ଡେ ସୋସ୍କ୍ରାଇବ ହେଲାଣି?
ଶହେ ବୟାଅଶୀ ଟା।
ହୁଁ ହୁଁ।
ଆଉ କାଲି ତୋର ଗୋଟେ ହାଟଟା ହେଇଗଲା କଲ ରେ ଆଉ।
ହଁ ବା ଚାରିଟା ଦ ଦରକାର ପଇଲେ ପାଞ୍ଚଟା ଟେ ବା ଚାରିଟା ହେଇଗଲା। ଆର ଟୋଟାଲ ତେପନ ଟଙ୍କାରେ ଆଡ଼ ହେଇନି କିଛି କି? ହ୍ୟାଲୋ।
ତେପନ ଟଙ୍କା ଟା ଆଡ ହବ ଧିରେ ଧିରେ। ଏଇଟା ପକୃତରେ ତୁ ଫାଷ୍ଟ ଯୋଉ ରିସିଭ୍ କଲ୍ ଦି ତିନଟା ନେଇଥିଲୁ ହେଇଡାକ ଆସୁଚି ବୋଧେ। ତା ପଛରେ ଯୋଉରା ସବୁ ପାଞ୍ଚଟା କଂପ୍ଲିଟ୍ କଲୁ ଚେ ଚେକିଙ୍ଗ ହେରା ଅଛି ବୋଧେ। ଚେକିଂରୁ ହେଟା ହବ ଆସିବ ପ୍ରୋସିଂ ରେ ଆସିବ।
ଉହୁଁ। ତତେ ଫାଷ୍ଟ କେତେ ଟଙ୍କା ମିଳିଥିଲା?
ମତେ ଫାଷ୍ଟ ତିନିଶହ ଟଙ୍କା ମିଳିଲା। ପଛେ ହେଟୁ ପୁଣି ଆଉଥରେ ତିନିଶହ ଟଙ୍କା ଆସିଲା।
ହୁଁ।
ପ୍ରୋସେସିଂରେ ଥିଲା ତିିନିଶହ ଟଙ୍କା ହଳଦିଆ ହେଇକ୍ ହେଟୁ ପଛରେ ଚାରିଟା ବେଳେ ଦେଖିଲି ପୁଣି ଏଟା ତିନିଶହ ଟଙ୍କିଆ ଛଅଶହ ଟଙ୍କା ହେଇଛି ଛଅଶହ ଟଙ୍କା ପ୍ରୋସେସିଂ ଅଛି। ମୋର କଣ ତିନିଶହ ଟଙ୍କାଥିଲା ପୁଣି କଣ ଛଅଶହ ଟଙ୍କା ହେଇଗଲାକିରେ।
ଆଉ ସେ ତିନିଶହ ଟଙ୍କା ଟା କେତେ ଟଙ୍କା କଲୁ?
ଉଁ।
ଫାଷ୍ଟେ ଯୋଉ ତିନିଶହ ଟଙ୍କାଟା କେତେଟା କଲରୁ?
ଏଟା ସାତଟା କଲରେ।
ହୁଁ ହୁଁ।
ସାତଟା କଲ ମାନେ ଖାଲି ନେଇଥିଲି ମାନେ ସାତଟା କଲ ମାନେ ଏମି ପଟିଥିଲି। ଆଉ ଆସିଥିଲା ଯୋଉ ରିଶିଭ କଲଟା ହେରା ଆସିଥିଲା ଦି ତିନିଟା ଭଳିଆ ଆଉ। ଏମିତି ସାତ ଆଠଟା ନଅଟା ଭଳିଆ ମିଶ୍ ମିଶିମୁସାକି ଏତିକି ଆଉ। ବେଶି ଆସିଥାନ୍ତା ପ କଥାବାର୍ତ୍ତା କରୁଛେ ହେଲେ ଯାଇକି ଆସିବା।
ତୁ କାଟେ କାଟେ କାଟେ।
ହଉ କଲ୍ କରିବି ମୁଁ ନା ତୁ କଲ୍ କରିବୁ?
ମୁଁ ଲଗେଇବି?
ହଁ ତୁ ଗୁଟେ ଲଗେଇଦେ ତୋରି ଗୁଟେ ହେଇଯିବ।
ହୁଁ ହୁଁ।